ଏଇ ଯୋଉ ଆମର ଯାଇନୁ ହଁ। ଆ ମୁଁ କଇଲି ଏଇ ଯୋଉ ଆମର ଯୋଉ ଗଲାନି କି, ଏବେ ଯୋଉ ନୂଆବର୍ଷ ବର୍ଷ ଗଲାନି କି, ଆମର ଯୋଉ ମହାବିଷୁବ ପଣା ସଂକ୍ରାନ୍ତି।
ହଁ।
ତମ ପଟେ କଣ କେମିତି ସେଇଟା ସେଲିବ୍ରେଟ୍ କର ନା, କରନେଇ ତମର?
ପଣା ସଂକ୍ରାନ୍ତି ଆମର ଜୋରସର ହୁଏ ପଣା ହୁଏ। ଠାକୁରଙ୍କର ନୂଆ ଲୁଗା ହୁଏ। ଆଉ ମେଳା ମହୋତ୍ସବ ହୁଏ। ଜୋରସୋର ପଣା ସଂକ୍ରାନ୍ତିରେ ରୋଷେଇ ବାସ ହୁଏ।
ଆଉ ହୁଏ ତ ସେଇପରି ଆଉ। ଆଉ ସବୁ ଦେବା ଦେବୀ ମନ୍ଦିରକୁ ଯାଇକି, ଠାକୁରଙ୍କୁ ପୂଜା ଅର୍ଚ୍ଚନା କରନ୍ତି। ଆଉ ପଣା ବି ଆମର ଚାରିଶହ ସାଡେ ତିନିଶହ ଚାରିଶହ ଲୋକଙ୍କ ପାଇଁ ପଣା ତିଆ
ହୁଁ।
ଆଉ ତମ ଘର?
ଆମ ପଟେ ଆମର ତ, ହଁ ପଣା ସଂକ୍ରାନ୍ତିଟା ଝାମୁ ଯାତ୍ରା ହୁଏ। ଯୋଉ ମାନେ ଯୋଉ ଗାଁ ଗାଁ ବୁଲନ୍ତି ଯୋଉ ପାଟୁଆ ଫୁରା ବୁଲ ନ୍ତି ଚୈତ୍ର ମାସ ଟାଙ୍କ ବୁଲିଥିବେ, ସେ ଗାଁ ଗାଁ ସବୁ। ସେମାନେ ମାନସିକ କ ରଖିକି ବୁଲିଥିବେ, ସେମାନେ ସେ ଯୋଉ ଛୁ ଲୋକ ସବୁ ସେ ଦିନ ପଣା ସଂକ୍ରାନ୍ତି ଦିନ ସେ ଯୋଉ ମାଆଙ୍କର ଯୋଉ ଝାମୁ ଯାତ୍ରା ହବ, ତା ଯୋଉ ନିଆଁ ପଡିବ ସେ ନିଆଁ ଭିତରେ ଚାଲିବେ। ସଖାଳୁ ଆମର କଣ କରିବେ ନା, ଯୋଉ ଗହମକୁ ଗ୍ରାଇଣ୍ଡ ଡ୍ରିଂ କରିଦବୁ, ଗ୍ରାଇନଡ୍ରିଂ କରିକି ଯ ଛତୁଆ ପ୍ରସ୍ତୁତ ହବ। ସେଥିରେ କ୍ଷୀର, ଛେନା, ଦହି, କଦଳୀ ଆଉ ସବୁ ମିକ୍ସ ହେଇକି, ତାକୁ ରଖିବୁ ଯୋଉ ଜାଗା ଭିତରେ ଗୋଟେ ବ୍ରାହ୍ମଣଙ୍କୁ ଡାକିବ, ଆମର ବ୍ରାହ୍ମଣ କି ଯୋଉ ବସ ଯୋଉ ଠେକିଟା ଆମର, ଠାକୁରଙ୍କ ଚଉଁରାଙ୍କ ବୃନ୍ଦାବତୀ ଉପରେ ଦିଆଯିବ। ସେଇ ଟା ଆମର ବ୍ରାହ୍ମଣ ବସେଇବ। ଆମର ବ୍ରାହ୍ମଣ ଆସିବ, ସେଇ ପଣାକୁ ଆମେ ସବୁ ଦେଇଦବୁ ତାଙ୍କ ପାଖକୁ, ସିଏ ତାଙ୍କର ସବୁ ଏକାଠି ମିକ୍ସ କରିକି ସେ ଯୋଉ ଠେକିରେ ପଣା ଦେବେ, ତା ଠେକିଟା ଆଗ ପଛପଟୁ ଟା ଟିକେ କଣା କରିଥିବେ। ଗୋଟେ ନଡା ଟିକେ ଦେଇଥିବେ ମାନେ ମାସୁଟା ସାରା ପାଣି ଦିଆହେବ ସେ ଠେକି ଭିତରେ। ସେ ସେଇ ଠେକିଟାକୁ ଟାଙ୍ଗିଦବେ, ଦିଟା ଜଡା ଗଛ ଯୋଉ ଆମର ଗବ ଗଛ ଅଛି। ସେଇ ଗବ ଗଛକୁୁ ଆଣିବୁ, କାଟିକିରି ଚଉଁରା ଦି ସାଇଡରେ ପୋତା ଯିବ, ଆଉ ଗୋଟେ ତା ମଝିରେ ଦିଆଯିବ। ସେଇଟାକୁ ଫୁଲ ଫୁଲ ଦେଇକି ପୁରା ସଜେଇ ସଜେଇି ଚଉଁରାକୁ, ତା ଉପରେ ସେ ମାଆ ଯୋଉ ବସୁ ତା ଠେ କି ଟଙ୍ଗାଯିବ, ଟଙ୍ଗେଇକି ତାକୁ ସେ ଯୋଉଟା ଟା କି କଦଳୀ ପଟୁଆରେ ସେଇଟା ମାନେ ଶିକାଟା ତିଆରି କରାଯିବ। ସେଇଟି ଟାଙ୍ଗିବୁ, ସେ ବ୍ରାହ୍ମଣ ତାର ପୂଜା ପୂଜି ସାରିକି ତାକୁ ପଣା ପାଣି ଦେଇକି ଯିବ, ତାପରେ ଆମର ଯୋଉ ଅନ୍ୟ ଦେବାଦେବୀ ଅଛନ୍ତି। ଠାକୁର ମାନେ ଗ୍ରାମ ଦେବତୀ ତାରିଣୀ, ଶିବ ମାନେ ସବୁଠିକେ ପଣା ଦିଆଯିବ ପଠାଯିବ ମାନେ ସେଇ ଯୋଉ ଛତୁଆ ପ୍ର ସ୍ତୁତ ହେଇଥିବ ସେ କ୍ଷୀର, ଛେନା ଆମ୍ବ ଆମର ଯାହା କିଛି ସବୁଥିବ ସବୁ ଦିଆଯିବ। ସିଏ ତାର ବ୍ରାହ୍ମଣ ନେଇକି ସବୁଆଡେ ଭୋଗ କରିକି, ଆଣିକି ତାର ଦେଇ ଦେଇକି ଘରେ ଯିବ। ତାପରେ ତ ପଣା ପାଣି ତିଆରି ହବ, ଝାମୁ ଯାତ୍ରା ହବ, ଭୋଜି ଭା ତ, ଯୋଉ ପଣା ସବୁ କଛ ଜଳ ଛତ୍ର ସେଇଠୁ ତ ବଣ୍ଟା ଆରମ୍ଭ ହବ। ଆଉ ରାସ୍ତାରେ ମାନସିକ କରିକିରି ଆମର ଗୋଟାଇ ମାଟି କୁଣ୍ଡ ନୂଆ କିଣାଇକି ତାକୁ ଫୁଲ ଫୁଲ ଗୁନ୍ଥା ହେଇକି ତାକୁ ସିନ୍ଦୁର ଫିନ୍ଦୁର ଦେଇକିନା ଦୁଆର ଗାଈ ଗୋରୁ ଯିବା ଆସିବା ବାଟ କିିନା ଆଁ। ତାକୁ ଦେବେ ପ୍ରତିଦିନ ସେଥିରେ ପାଣି ଦିଆଯିବ ଗୋରୁଙ୍କୁ ମାନେ ଜଳ ଦାନ ଦିଆଯିବ ସେମାନେକେ ଆସିକି ସେଇଠୁ ପଇବେ। ଆଉ ଛକ ଜାଗା ମାନେଙ୍କରେ ଜଳ ଛତ୍ର ଦେଇଥିବେ ମାନସିକ କରିକି ଲୋକୋ ଉ ମ ବୈଶାଖ ମାସ ପାଇଁ। ଯେ ତାପରେ ତ ପ ସଂକ୍ରାନ୍ତି ପରେ ପରେ ଆମର ଆରମ୍ଭ ହବ ଯୋଉ ତୃତୀୟା ପର୍ବ ତୃତୀୟା ମାନେ ଆମ ଚାସ ଚଷାଙ୍କର ସେଇଟା ଗୋଟେ ବଡ ପର୍ବ ନୁହେଁ କି? ଆମର ତୃତୀୟା ରେ ହଁ। ଆମର ତୃତୀୟାରେ ନା ସ ପିଠା ହବ ସକାଳୁ ବିରି ଫିରି ପିଠା ହବ। ସିଏ ଯିବେ ଯୋଉ ରନ୍ଧାଯିବ ସେଦିନ ପେ ସ୍ପେଶାଲ କେବଳ ବିରି ଡାଲିଟା ସେଦିନ ହୁଏ। କହିଁ ଚଷାଙ୍କର ସେଇଟା ଡାଲିଟା ପ୍ରସ ବିରି ଡାଲି ହବ ମାଛ ହବ ଭାତ ହବ। ଆବ ଧାନ ନେଇକି ଜଣେ ଯିଏ ଗୁହର ମ ମୁଖ୍ୟ ଯିଏ ମାନେ ମେନେ ଲୋ ବଡ ଯିଏ ସବା ବଡ଼ ଭାଇ ହଉ ବାପା ହଉ ଯିଏ ହଉ ଯିଏ ବଡ଼ ସିଏ ଧାନ ନେଇକି ଯିବେ ବିଲୁକୁ। ଗୋଟେ ଏଇ ସୁନାରେ ଟିକେ ତିନି ଗାର ସେଟା ଟାଣିବେ। ସେମିତି ଆଗ ତ ସୁନା ଲଙ୍ଗ ରେ ତିଆରି ଯୋଉ ଛୋଟ ତା ଲଙ୍ଗଳା ଯୋଉଟା ଆମର କୁହନ୍ତି ସେଟା ତ ସମସ୍ତଙ୍କ ପାଖରେ ଆଭେଲେବୁଲ ନା ସମ୍ଭବପର ନୁହଁ। ତେଣୁ କରିରି ସେ ଗୋଟେ ଯାହା ହଉ ଗୋଟେ ସୁନା ଜିନିଷ ନେଇ ସେ ମାଟି ଯୋଉ ବିଲ ଟା ଆମର ଧାନ ଅନୁକୂଳ ହବ ସେଇ ବିଲରେ ନେଇକି ତିନି ଗାର ପକେଇକି ତାପରେ ତମେ ଅନ୍ୟ ଜିନିଷ ନେଇଥିବ ତାକୁ ଗାଳି ସେଇଠି ଧାନ ମୁଠା ଟା ବୁଣିବି। ବୁଣିକି ଘରକୁ ଆସିବେ ଆସିଲା ପରେ ସେ ତାଙ୍କ ଖିଆପିଆ ଭଲ ମନ୍ଦ କରିବେ। ଆଉ ଏକୋଇଶି ଦିନ ଏତେକ ଯିବେ ତାକୁ ପାଣି ଦେବେ ଧାନ ଗଛ ଉ ଠିଲା କି ନଉଠିଲା ତାକୁ ଦେଖିବି ଏକୋଇଶି ଦିନ ଏତେକେ ପାଣି ଦେବେ। ସେଇ ତୃତୀୟା ସ ଲକ୍ଷ୍ମୀଙ୍କର ଜନ୍ମଦିନ ଆମର ସେଇଟା ନୁହେଁ କି? ଲକ୍ଷ୍ମୀଙ୍କର ତୃତୀୟା ଟା ହଉଛି ଧ ତେରସ ସେଇଟା ହଉଚି ଜନ୍ମଦିନ ତାଙ୍କର। ଆଉ ସେଦିନ ଲକ୍ଷ୍ମୀଙ୍କ ଯିଏ ମାନେ ଠାକୁରଙ୍କୁ ରଖିଛନ୍ତି ଲକ୍ଷ୍ମୀ ଠାକୁରଙ୍କୁ ତାଙ୍କର ଜନ୍ମଦିନ ଉଦ୍ଦେଶ୍ୟରେ କ୍ଷିରି ନହେଲେ ଖେଚେଡି ନଚତେ ଅ ଡାମା ଭାତ କରିକି ଛୁଆଙ୍କୁ ମାନେ ଯଉ ସେଇ ଜନ୍ମଦିନ ଉଦେ ଛୁଆଙ୍କୁ ଡାକିକି ଖାଇବାକୁ ଦିଅନ୍ତି ଆମର ବି କହିଚୁ, ମୁଁ ଆମ ଘରେ ବୋଉ କରିକି ଖିରି ଦେଇ ଛୁଆଙ୍କୁ ଆମ କାହିଁ ପଚାର କାହିଁ ଦଉଛୁ ନା ଆଜି ଲକ୍ଷ୍ମୀଙ୍କ ଜନ୍ମଦିନ। ଆମେ ବି ଜାଣିଚୁ ସେ ସେ ଛୋଟବେେଳେ ଆମେ ଜାଣିଛୁ ସେ ଦିଅନ୍ତି ଏମିତି କରିକି। ଆଉ ତୃତୀୟା ପରେ ପରେ ତ ଆମର ଆରମ୍ଭ ହବ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଆ ଚନ୍ଦନ କମେଇ। ଆଉ ଚନ୍ଦନ କମେ ଠାକୁର ଚାପ ଖେଳିବେ। ଆମର ସେଠି ଗୋଟେ ବିରାଟ କା ପୋଖରୀ ଅଛି ମାନେ ଦଶ ଏକର ବିଲରେ ସେ ପୋଖରୀ ଟା ହେଇଛି ସେଇଠି ଜଗନ୍ନାଥ ଠାକୁ କୁର ରଖିଚନ୍ତି। ସେ ଠାକୁର ସେଠି ବହୁତ ବଡ ମେଳା ହବ। ବହୁତ ଦୋକାନ ବଜାର ଆସିବ ବହୁତ ପ୍ରକାର ଦୋଳି ଆସିବ। ବହୁତ ପ୍ରକାର ଜିନିଷ ମାନେ ପଡିବ ଖାଇବା ଷ୍ଟଲ ସବୁ। ଆଉ ବହୁତ ଲୋକ ତ ପ୍ରାୟତଃ ସ ଠାକୁର ଚାପ ଖେଳିବେ ସେଇ ପାଣିରେ ସେ ପୋଖରୀ ବି ସେ ପୋଖରୀ ଟା ବହୁତ ବଡେ ସୁନ୍ଦର ଭା ସଜା ହେଇଥିବ ସେ ପୋଖରୀ। ଠାକୁରଙ୍କୁ ନେଇକେ ଠାକୁର ଚାପ ଖେଳିଏ। ତଥାପି ଯିଏ ଯୋଉଠି ଆମର ଜଗନ୍ନାଥ ମନ୍ଦିର ଅଛି ଗାଁ ଗଣ୍ଡାରେ ଯୋଉଠି ଠାକୁଙ୍କୁ ଯାହାବି ହେଲେ ଯିଏ ଘରେ ହଉ ଅଳ୍ପେ ହଉ ବୋହୁତୁ ହୋଉ ଠାକୁଙ୍କୁ ଚନ୍ଦନ ରେ ଚନ୍ଦନ ଯାତ୍ରା କରିକି ଚାପ ଖେଳାନ୍ତି। ଆଉ ଚନ୍ଦ୍ରନ କମେଇ ପ ପରେ ପରେ ଆସିଯିବ ତ ଆମର ଦୋଳି ପର୍ବ ଆଉ। ଏମିତି ତ ସେ ମାସୁ ଟାଙ୍କ ପ୍ରାୟ ହେଇ ଲାଗିକି ରହିଚି ଏଇଭଳି
ଥରେ ଯୋଉ ଅକ୍ଷୟତୃତୀୟାଟା ଏତେ ଆକାରରେ ଆମ ଅକ୍ଷୟାତୃତୀୟା ସକାଳେ ଗାଧୁଆ ପାଦୁଆ ହୁଏ। ଧାନ ପୁରା ଯେମତି ଧାନ ପୁରା ମାଣ ଏବେ ଏବେ ମାଣ ପୁରେଇକି ଆପରେ ଗା ତଉଳିଆ ପକେଇକି ଧରି ବା ହଳମଳ ଧରି ନ ତେଲ ହଳ ଭଲ ନାହିଁ ଟ୍ରାକ୍ଟର ଦେଇ ଚାଷ କରିକି ବିଲରେ ପୁଜା କରାହେବ ପୂଜା କରାହେଇକି ଧାନ ବୁଣା ହେବ। ଆମର ଏ ଯୋଉ ଆଇଁଷ ଫାଇଁଶ ହୁଏ ଆମର ଆଇଁଷ ନଥାଏ।
ନା ଆମେ ଆଇଁଷ ଆମେ ଅବଶ୍ୟ ଆମ ଆମ ଅବଶ୍ୟ ଜାଣିନୁ ଆମେ ଅବଶ୍ୟ ଜାଣିନୁ ଏଇ ଏଇ ପରମ୍ପରାଟା କିନ୍ତୁ ଚାଲୁଛି। ମାନେ ଚାଷୀଙ୍କର ଏଇୟା ଦରକାର ଏମିତି ହୁଏ?
ଆମର ପୁରା ସାତ୍ତ୍ୱିକ ଭୋଜନ ପୁରା ଅରୁଆ ହଉ।
ଆ ଆମର ମୁଁ ଜାଣିନୁ କିନ୍ତୁ ଶୁଣିଛୁ ମାନେ ଆମର ତୃତୀୟା ଦିନ ଆମର ଏମତି ଆମେ ଯୋଉଠି ଆସିଛୁ। ଆମ ଘରୁ ଆମେ ଏଠିକି ଆସିଛୁ। ଆଙ୍କର ଆଙ୍କର ଯେନ୍ତି ଏକ ଧର୍ମ ଦ୍ଵିତୀୟ ନାସ୍ତି ତାମାନେ ଆଙ୍କର ଶୂନ୍ୟ ଧର୍ମ। ମହିମା ଧର୍ମ ଲୋକ ଆଙ୍କର ସେମିତି କିଛି ନାହିଁ ଆମେ ଯୋଉଠୁ ଆସିଛୁ ଆମର ସେଠି ଏମିତି ହୁଏ। ଆ ଆମେ ଛୋଟ ବେଳର ଦେଖିଛୁ ଆମର ଜାଣିଛୁ ଆମର ଏମିତି ସବୁ ଧାନ ଅନୁକୂଳ ହବ ପିଠା ହବ ଭାତ ଭାତ ହବ ଡାଲି ହବ ଏମିତି ସବୁ ହୁଏ। ଶଶାଙ୍କର ମାନେ ଅନୁଗୁଳ ଆଙ୍କର ଏଠି ଗୋଟେ ଅନୁଗୁଳ ଆମର ହଉଛି ଶଶାଙ୍କର ସେଇଟା କରନ୍ତି ମାର୍ଗଶିର ମାସରେ କରିବି ମାଘ ମାସରେ। ସେଇଟା ଆମର ପିଠା ପିଠା ତିଆରି କରି ସାଇ ସାରା ବାଣ୍ଟିବେ ଗାଁ ଗଣ୍ଡା ବାଣ୍ଟିବେ ଲୋ କ ଡାକିକି ଘରେ ରୋଷେଇ ହବ ଖାଆ ପିଆ କରନ୍ତି ଏପଟେ ଏଇ ଟାଇପର କରୁଛନ୍ତି ଆମର ସେପଟ ଲାଇନି ଆମର ଏମିତି କରୁ ଅନୁଗୁଳ ଧାନର ଚଷା ଅନୁଗୁଳ ମାନେ ଲକ୍ଷ୍ମୀଙ୍କର ଜନ୍ମଦିନ ଯେହେତୁ ସେଇଟାକୁ ବଡ ଆକାରରେ ପାଳନ କରିକି ତାକୁ ଏମିତି କରନ୍ତି।
ତ ପଲିଟିକାଲ ନଜରକୁ ପଳେଇଆସିଲାନି। ଚାଷୀଙ୍କ ପ୍ରତି ନେତାଙ୍କର ସେ ଆସିକି ନିଜ ଏରିଆରେ ପାଳନ କରାଯାଏ। ନିଜେ ନିଜେ ମନ୍ତ୍ରୀ ଏମଏଲ ଏ ତାଙ୍କ ତାଙ୍କର ବସି ଅକ୍ଷୟ ତୃତୀୟା ପାଳନ କରାଯାଏ ହଳ ଦଶ ପନ୍ଦରଟା ଯାଏ। ଏ ଲୋକ ଗାଦରିଂ ହେଇ ଗୋଟେ ଅକ୍ଷତୃତୀୟା ଏ ଏବେ ନୂଆ ଢାଞ୍ଚାରେ ସବୁ ମାନେ ଚାଷୀଙ୍କ ଗୋଟେ ପ୍ରହସନ ଦେଖେଇବା ପାଇଁ ଚାଲେ ଆଉ
ଯା ସେଇଟା ବି ଭଲ। ନା ଆମର ଗୋଟେ ପରମ୍ପରା ଲୋକ ଭୁଲି ଯାଉଛନ୍ତି ଆମେ ଖାଲି ଚାଷୀ ଗୁଳ ଆମର ଜାଣିଛୁ। କିନ୍ତୁ ଅନ୍ୟମାନେ ଭୁଲି ଯାଇଛନ୍ତି ସେଟା ବି ମାନେ ଯାହା ହଉ ରଖ ଭଲ କରିୁଛନ୍ତି ସେ ଗୋଟେ।
ହଁ ସେଇ ଚାଲିଛି ପରମ୍ପରା ବଜେଇ ରଖ ରଖିଛନ୍ତି ଆଉ ସଂକ୍ରାନ୍ତି କହୁଛ ଆମର ତେର ଦିନ ଦଣ୍ଡଯାତ୍ରା ହୁଏ ଦଣ୍ଡଧାକୁ ଆସନ୍ତି। ତେର ଦିନ ଦଣ୍ଡ ଠା ଠାକୁର ହୁଏ ଦଣ୍ଡ ପୁରା ପ୍ରତି ଗାଁରେ ଗାଁରେ ବୁଲିକି ଦଣ୍ଡ ତ ହୁଏ। ଆଉ ରାତି ତାଙ୍କର ସବୁ ଯେତିକି ଦଣ୍ଡ ଠାକୁରଙ୍କର ଇଏ ଥିଲେ ତାଙ୍କର ଏନା ଫନା କରି ଲଗାହେଇ ସେ ପୁରା
ହଁ ଆମର ତ ଏଇଠି ଫାଷ୍ଟ ଟାଇମ ହେଇଥିଲା। ଏଇଠି ପାଖ ଗାଁରେ ଠାକୁର ଆସିଥିଲେ ଫାଷ୍ଟ ଟାଇମ୍ ହେଇଥିଲା। ଆମେ ସବୁ ଯାଇଥିଲେ ଝିଅ ବୋହୁ ସବୁ ଦେଖି ଯାଇଥିଲୁ। କହିଥିଲେ ଝାମୁ ଯାତ୍ରା ହବ ଠାକୁର ଚାଲିବେ ନିଆଁରେ ଚାଲିବେ ଯୋଉ ଯାଁଠି ସବୁ ଆସିବେ ସେମାନେ ଯୋଉ ଚାରି ପାଞ୍ଚ ଜଣ ହେଇକି ସେମାନଙ୍କ କଣ ବେକରେ ସବୁ ଫୁଲ ମାଳ ତାଙ୍କଠେଇ ସିନ୍ଦୁର ସେ ସବୁ ଲଗେଇକି ତାଙ୍କର ସବୁ ସଜେଇକି ତାଙ୍କୁ ରଖିଥାନ୍ତି ସେମାନେ ଅଙ୍ଗାରଟା ପୁରା ଜଳିଲା ଭଳିଆ ହଉଥିବ ସେମାନେ ସେଇଥିରେ ଚାଲିକି ଯିବେ ସେ ଏପଟେ କଣ ଗୋଟେ ପାଣି ଗାଡିରେ ଗୋଡ ବୁଡେଇ ଦେଇକି ପୁଣି ଚାଲିକି ଆସିବେ ଏପଟେ ଗୋଟେ ପାଣି ଗାଡିରେ ଗୋଡ ବୁଡେଇକି ପୁଣି ଚାଲିକି ଯାଆନ୍ତି। ଆଉ ବି ସେଇଟା ହୁଏତ ତାଙ୍କର ଠାକୁରଙ୍କର ଯଦି କିଛି ଅଛି ବୋଲି ନିଆଁ ରଡରେ ସେମାନେ ଚାଲି ପାରୁଛନ୍ତି ଆଉ ସାଧାରଣ ଲୋକ ଚାଲି ପାରିବେ ସେ ନିଆଁ ରଡ ଭିତରେ?
ତେର ଦିନଟା ବହୁତ କଷ୍ଟ ଖାଲି ପାଦରେ ଚାଲିବା ଖରାବେଳେ ଗୋଟେ ଟାଇମ ଖାଇବା ସକାଳ ପଣା ପିଇବା ସେଥିରେ ଜର ହେବା ଭାରି କଷ୍ଟ। ହେଲେ ବି ଠାକୁରଙ୍କର
କେତେ ଖଣ୍ଡ ଗାଁ ସେମାନେ ବୁଲିକିରି ନାଚିକି ସବୁ ଯିବେ ତାଙ୍କର ସେଇଟା ମାନସିକ କରିଛନ୍ତି ଯେହେତୁ ସେମାନେ ବୁଲିବେ ସେଇପଟେ ସେଠେ ତମ ପଟ ସାଇଟ ତ ସେପଟେ ତମର ବହୁତ ବଡ ଫେମସ ମାନେ ବଳଦ ଯାତ୍ରା।
ଓ ହଉ ହଉ ରଖତାଲେ ଆଁ।
ହଁ।
ଓ ହୋ।